ହ୍ୟାଲୋ।
ହଁ।
ଆଉ କହିଲେ ମୁଁ ତ ଶୋଇଚି। ଉଠ। ହଁ ଏମିତି ଶୋଇଛି ଆଉ ତମ ସହିତ କଥା ହଉଥିଲ କଥା ହେଇକି ତାପରେ ଶୋଇପଡିଲି। ତାପରେ ଏବେ ଉଠିଲି ଘର ଓଳେଇଲି। ଲେଟ୍ ହେଇଯାଇଥିଲା ଘର ହେଇକି ବସିଛି ଆଉ।
ସନ୍ଧ୍ୟା ତ ହେଇନି ବି ପୁରା ସନ୍ଧ୍ୟା କାହିଁ ହେଇଛି।
ହଁ ପୁରା ସନ୍ଧ୍ୟା ହେଇନି ଏବେ ଆଜିକାଲି ଲେଟ୍ ହଉଛି ନା ସାଢେ ଛଅଟା। ଛଟାଚାଳିଶ ବେଳେକୁହେଉଛି।
ହୁଁ ବର୍ଷା ପ୍ରର୍ଷା ତ ହଉଛି କି ନାହି ସେଆଡେ?
ନାଇଁ ଆଜି ବର୍ଷା ହେ ପାଇଁ ଆଜି ଖରା ହେଇନି। କି ବର୍ଷା ବି ହେଇନି କିନ୍ତୁ ବର୍ଷା ଭଳିଆ ପାଗଟା ଦେଇଥିଲା ତ ଭଲ ପାଗ ଟା ଥିଲା।
ଆମର ତ ଏଠି ସକାଳୁ ବର୍ଷା ମାନେ ସାତଟା ସକାଳୁ ଯୋଉ ଖରା ସରି ବର୍ଷା। ଖରା ହେଇଥିଲା। ଦିନ ବାରଟା ଗୋଟୋ ଯୋଉ ଖରା ମୋ ଝିଅ ଦ ଦିନ ହେଲାଣି ସ୍କୁଲ ଗଲାଣି ମାନେ ତା ମୁହଁ ପୁରା ସିଝି ଯାଇା ଯୋଉ ଠିଆ ହେଇଛନ୍ତି ପ୍ରଧାନ ଇଏ ପ୍ରଧାନ ସଭା ଯୋଉ ଗୋଷା ହେଇଥିଲା। ଘଣ୍ଟାଟେ ଛିଡା କରିଦେଇଥିଲେ ପ୍ରିନ୍ସିପାଲ ତାକୁ ସମସ୍ତଙ୍କୁ ଇଏ କଣ ବୁଝଉଥିଲେ କଣ କିଛି ମାନେ ମୁହଁ ମୁହି ପୁରା ସିଝି ଯାଇଛି ମୁଁ ତ ଘରୁ ବାହାରିଲି ମୁଁ ଏତେ ଖରା ବିଷୟରେ। କଣ ଜାଣମି ଘର ଭିତରେ କମେ ଏସି ଲଗେଇକି ବସିଲେ। ଆଉ ବାହାରେ କଣ ହଉଛି କିଏ ଧ୍ୟାନ ଦଉଛି କହିଲୁ ହଁ ହଉଥିବ ଖରା। କିନ୍ତୁ ଏତେ ଟାଣ ଖରା ହଉଛି ବୋଲି ମୁଁ ବି ଜାଣିନଥିଲି। ତ ଗୁଳିୁ ଗୁଳି ଟା ତାପରେ ଉପର ଉପରେ ଟିକେ ଛାଣିବା ପାଗ ଗଲା। ଗୁଳୁ ଗୁଳିଟା ହେଉଛି ବର୍ଷା ହେଉନି।
ହଁ ପରା ବହୁତ ବର୍ଷା ମାନେ ଏଇ ଯୋଉ ବହୁତ ଖରା ହଉଛି ଖରା ମାନେ ପୁରା ଆଜି ଆମର କେମିତି ଭଲ ପାଗ ଥିଲା ନହେଲେ ଖରା ହଉଛି ଯୋଉ ଡେଲି ଡେଲି କଲେଜ ଯାଇକି ଖରାରେ ଆମେ ବି ମାନେ କଳା ପଡି ଗୁଲୁ ପୁରା।
ହଁ ହମ ତାପରେ ଭେଜମ ଯାଉ। ଏତି ତ୍ୱଚାର ଯତ୍ନ ନବା ପାଇଁ କେତେ କଣ କେମିକାଲ ସବୁ ୟୁଜ୍ କରୁଛି ଖରାକୁ ଆଉ। ବିଲ୍କୁଲ ଯାଇନି ମୁଁ ଖରାକ ଗଲେ ମୁଁ ସିଝେଇ ଦଉଛି।
ହଁପରା।
ଲେ ଆମେ ତ ହଁ କ୍ରିମ ଫ୍ରିମ ଲଗାଉଛ। ଛୁଆ ତ ଲଗୁନା ତ ମୋ ସତ କେବେ ସେ ପାଉଡର ଟିକେ ବି କେବେ ମାରିବନି। ତା ମୁଁ ପୁରା ସିଝିକି ପୁରା କେବେ ଲଗାଉନି କିଛି।
ନାଇଁ ମାନେ ମୁଁ ଏଇନା ମାନେ ଏମିତି ଖାଲିରେ କେବେ ବି ଲଗାଏନି ମାନେ କୁଆଡେ ବାହାଘରକୁ ଯିବି ମୋ ମାମା ଜବରଦସ୍ତି ଗାଳି କରିବ ବାହାଘରକୁ ଯାଉଛିି ଗୋଟେ ମୁହଁରେ ଲଗେଇବନି। ତ ବାହାଘର ଭୋଜି କୁଗଲେ ଲଗେଇବ ମୁହଁରେ।
ମୋ ଝିଅ ବି ସେମିତି କିଛି ଲଗେଇବାକୁ ପସନ୍ଦ କରେନି କିଛି ଏମିତି ଗାଧିଇ କି ଆସ ସାବୁନ କି ଫେସୱାସ ମାଇଲ ତ ମୁହଁ ତ ସୁୁଖୀଲା ସୁଖୀଲା ଲାଗିବ ନା କିଛି ତ ଲଗଉଥିବ।
ହଁ ସେଗୁଡା ଫେସୱାସ। ଖାଲି ଲଗଉଛି ଗାଧେଇଲା କୋଉ ଦିନ କୋଉ ଦିନ ମନ ପଡୁଛି ନହେଲେ ନାଇଁ ଖାଲି ସାବୁନରେ ଗାଧୋଇକି ଆସୁଛି।
ନାଇଁ ଫେସରେ ଯୋଉ ଫେସୱାସ କର ମୁହଁ ଟାଣି ଲାଗେନି ହାଡେ ଲାଗେନି ତମକୁ?
ହଁ କାଲି ବେକାରିଆ ଲାଗେ ମୁଁ କଣ ଓହୋ ମାମା ଏଥର କହିଲେ ମାନେ ଯୋଉ ବଡିରୁ ଏଇ ଯୋଉ ଟ୍ୟାନ ଗୁଡାକ ହଟିଯିବ ବୋଲି ମୁଁ ଜମା କେତେ କଣ ମଗେଇ ଦଉଛି କେତେ ଟଙ୍କାରେ। ଛଡଉଛି ଟ୍ୟାନ୍ ଗୁଡାକ ଛାଡିବ ବୋଲି ତା ମୁହଁରୁ କି ହାତରୁ। ବଡିଯାଉଛି ନା।
ହୁଁ କିଛି କାମ କରୁଛି ସେ ଜିନିଷ?
ଆଉ ଗୋଟେ ଗୋଟେ ମଗେଇଥିଲା କଣ ଗୋଟେ? ସାନସେ କମ୍ପାନୀର ସେଇଟାର କଣ ଟିକେ କାମ ଦେଲା ମାନେ ମୁହଁରେ ଲଗେଇଦେଲା ପରେ ତାକୁ ଏମିତି ଛଡେଇବ ମୁହଁରୁ ଛାଡୁଛି ମାନେ ମାନେ ସେ ଯୋଉ ଟ୍ୟାନ ଗୁଡାକ ହଁ ଟ୍ୟାନ ଗୁଡାକ ମଳି ହେଇକି ବାହାରିବ ତ ସେମି ସେଇଟାକୁ ଲଗେଇଲେ ସେତିକି ଅଧିକ ଟଙ୍କା ପଡୁଛି ତ ସେଇଟା ଆଉ ଲଗେଇଲେ ଡେଲି ଏମତି ସପ୍ତାହକୁ ଦିଥର ଦି ଥରେନା ତିନି ଥର ଏମିତି ଥର ଲଗେଇବ ଏମିତି କେତେ ସପ୍ତାହ ମାନେ ରଖିଲେ କଣ୍ଟିନ୍ୟୁ ତାପରେ ସେଇଟା ଭଲ ଭଲରେ କାମ କର ଇଏ ଗୋଟେ ଥରରେ ବି ରେଜଲ୍ଟ ଦେଖଉଛି
ମୁଁ ତା ଆଡଭରଟାଇଜମେଣ୍ଟ ଦେଖିଛି କିନ୍ତୁ ଦେଖେ ମୁଁ ଅଳିରା ମୁ କହିଲେ ଏମିତି ତ ଆମେ ଯଦି ଗୁଲାପ ଜଳ ଗ୍ଲିସେରିନ୍ ମିଶେଇକି ଲଗେଇବାନି ଦେହରୁ ବି ଯୋଉ ଟିକେକ ମଳି ଥିବ କାଢିଦବ ମୁଁ କହିଲି ବୋଧେ ସେମିତି ହେଇଥିବ ଏଇଟା କଣ କନ୍ ରୀମୁଭ ହଉଥିବ ନ ହଉଥିବ ସେଥିପାଇଁ ମୁଁ ମଗେଇ- ଥିଲେ ଯୋଉ ଅଲଗା ବ୍ରାଣ୍ଡ କିଛି କାମ କଲାନି ଏ ଯୋଉ ସାବୁନ ଆସୁଛି ପୋଜିକିଆର ଫୋଜିକିଆର ସବୁ ୟୁଜ କଲି କିଛି ଟା କେଜାଣି ରିମୁଭ ବି ହେଲାନି ମୁଁ ସେଥିପାଇଁ ନାଇଁ ତମର ସେଇ ସାନିକିଟା ସେ କାମ ଦଉଛି
ହଁ ସେ ସାଙ୍ଗେ ସାଙ୍ଗେ କାମ ଦଉଛି ମାନେ ଆପଣ ଗୋଟେ ଥର ଲଗେଇବେ ଆପଣଙ୍କୁ ଟିକେ ଦେଖାଯିବ ଫରକ ଦେଖାଯିବ ଫରକ ଦେଖାଯିବ ଗୋଟେ ଥରରେ ହିଁ ଫରକ୍ ଦେଖାଯିବ
କେତେ ଥର ଲଗେଇଲେଣି କି ବ୍ୟବହାର କଲେଣି
ଆଁ ମୁଁ ଥରେ ହିଁ ଲଗେଇଥିଲି ମୁଁ ଆଉ ଲଗଉନି ସେ ମୋତେ ପସନ୍ଦ ନୁହଁ ନା ମାମା କହିଲେ ତୁ ଥରେ ଲଗେଇକି ଦେଖ ମାମା ଥରେ ମୋତେ ବାବାଙ୍କୁ ସମସ୍ତଙ୍କୁ ଲଗେଇ ଦେଇଥିଲା ତାପରେ ମଳି ବାହାର କରୁଥିଲା ଆଉ ମାମା ସେଟା ବ୍ୟବହାର କରୁଛନ୍ତି ତିନି ଚାରି ଥର ମାମା ଲଗେଇଲେଣି ବେଶୀ ଥର ହୁଁ ସାନସାଇ ର ଯୋଉ ଇଏଟା ସେ ଲଗେଇଲେଣି ତାଙ୍କର ସେଟା ବାହାରିଛି ଆଉ
ତାଙ୍କର କିଛି ଫରକ ଆସୁଛି କେତେ ମାନେ ଭଲ ଆସୁଛି
ହଁ ସିଏ ପ୍ରଥମେ ଦି ତିନି ଥର ଟିକେ ଅଧିକ ମଳି ବାହାରିଲା ତାପରେ ବୋଧେ ମଳି କମିଲା ତାପରେ ଆଉ ବାହାରିଲାନି
ନାଇଁ ନା ମଳି ତ ଅଲଗା କଥା ଆମେ ଏମିତି ନର୍ମାଲ ଆଜି ଗାଧେଇଥିବା ସଫାହେଇକି କାଲିକି ମଳି ବାହାରିବ ଧୂଳିକୁ ମାନେ ଟ୍ୟାନ ମୁଗୁଲ କେମିତି ହଉଛି ଟ୍ୟାନରେ ମଳିଟା ର ଟ୍ୟାନ ରେ ମୁଁ ହଉଛି କି ନହଉ ସଫା ଦେଖାଯିବ ନା ଟ୍ୟାନ ଟାକୁ ନେଚୁରାଲ କଲର ଟା ଆମର ଦେଖାଯିବ ତ ସେ ସେମିତି କଲର ରହିଛି ନା ଟିକେ ଫେଏରା ଲାଗୁଛି ନା କଣ
ହଁ ଟିକେ ଫେଏରା ଲାଗୁଛି ଫେଏରା ଲଗେଇଲା ପରେ କିନ୍ତୁ ମୋ ହିସାବରେ ତାକୁ ଦେଖେଇବେ ଆପଣଙ୍କ ସ୍କିନ୍ ଟାଇପ ତ ଦେଖିବେ ଡକ୍ଟର ତାପରେ ସେ ନିଜ ମାନେ ସମସ୍ତଙ୍କର କଣ ସ୍କ୍ରିନ୍ ଟାଇପ ଅଲଗା ଥାଏ ନା କାହାକୁ କୋଉଟା ସୁଟ୍ କରିବ ନକ କରିବ ତ ଡକ୍ଟରଙ୍କୁ ଦେଖିକି ମୋର ଗୋଟେ ଏମତି ଚିହ୍ନା ତାଙ୍କର ଘର ପାଖରେ ଗୋଟେ ଦିଦିଟା ଆଣିଥିଲେ ତାଙ୍କର ଭାଇ ସେ ଭାଇ ମୋ ଠାରୁ ବି କଳା ପଡିଥିଲେ କିନ୍ତୁ ଡକ୍ଟରଙ୍କଠୁ ଜାଣିକି କ୍ରିମ ଫ୍ରିମ ଲଗେଇଲେ ପୁରା ମାନେ ତାଙ୍କ ପୁରା ଚେହେରା ପୁରା ସଫା।
ବାପ୍ ରେ।
ସିଏ ତାଙ୍କ ମାନେ ଡକ୍ଟର ତାଙ୍କ ସ୍କିନ୍ ଟାଇପ ଅନୁସାରେ ଦେଲେ।
ହୁଁ ନାଇଁ ଦଉଛନ୍ତି ବି ଡକ୍ଟର କୁ ଟିକେ ଯେମିତି ଖୋଜିକାର ଦେଲେ ଏମିତି କଣ କଣ କିଛି ଦଉଛନ୍ତି ସେଇଟା ସବୁ ହେଇଯାଉଛି ଜଣ ଜଣଙ୍କର ଟ୍ୟାନ ଟା ରିମୁଭ୍ ମାନେ ବାହାରିଯିବ। ଏମିତି ତ ଯେ ଜନ୍ମରୁ କଳା ଟ୍ୟାନ ବାହାରିଗଲେ ସଫା ଆଉ ହଁ।
ତାର ଗୋଡ ହାତ ଗୋଟେ କଲର ଗୋଡ ଗୋଟେ କଲର ହାତ ଗୋଟେ କଲର ଏଇ ଖରାକୁ।
ଖରା ଯୋଗୁ ହେଇଯାଉଚି ପା।
ହଁ ପରା ଏ ସେମତି ହେଇଯାଉଛି ଆଉ। ମୁଁ ତ ଏବେ ଟିକେ ଶୋଇଛି ପୁଣି କମ୍ପୁଟର କ୍ଲାସ ପୁରା ଥକି ଯାଉଛି ଡେଲି ଡେଲି।
ହୁଁ କମ୍ପ୍ୟୁଟର କ୍ଲାସ କୋଉଠି କି ସେ ଘର ପାଖରେ ନା କୋଉଠି କି ଯାଉଚ କହ ନା?
ହଁ ଏଇଠୁ ଛଅଶହ ସାତଶହ ମିଟର ଚାଲିକି ଯାଅ ପୁଣି ଚାଲିକି ଆସ।
ଘଣ୍ଟା ଖଣ୍ଟେ ହଉଥିବ ନାଇଁ।
ହଁ ଘଣ୍ଟାଏ ହଉଚି। ସାଢେ ଛଅଟ ରୁ ଏ ସରି ସାଢେ ସାତଟାରୁ ସାଢେ ଆଠଟା।
ହୁଁ ହୁଁ। ତାପରେ ଆସିକି ତ ଠକିକି ତ ଶୋଇ ପଡୁଥିବ
ଆ ନାଇଁ ନାଇଁ ଥକିିକି ଶୋଇ ବିି ପଡେ। କଲେଜରୁୁ ପୁଣି ପାଠ ରହୁଛି ସେଗୁଡା ନକଲେ ପୁଣି ହଉନି ନ କଲେ ନଚଳେ।
ହଁ।
ଇଏ ପୁଣି ସାରିକି ଶୋଇଲା ଅଳକୁ ଆମ ଯ ମାନେ ମତେ ଏଇନା ଟିକେ ନିଦ ଲାଗୁଛି ଯାହା ଟିକେ ଥକିକି ଆସିଚି କଲେଜରୁ ବୋଲି ରାତିରେ ମତେ ନିଦ ଲାଗେନି ମୁଁ ଶୋଇଲା ବେଳକୁ ସେ ଗୋଟେ ସଢା ଗୋଟେ ସବୁବେଳେ।
କହୁ ହଁ ବୋଲି। ଏନା ଫୋନ୍
ହଁ ସେମିତି ପ ଯୋଉ ଦିନ ନିଦ ଲାଗୁନି ପଢୁଛି ଯୋଉ ଦିନ ପାଠ ନଥିବ। ମୋବାଇଲ ଦେଖି ଦଉଚି ଟିକେ କଣ। ଆଉ ଏମିତି ଦିନ ଗୁଡା ପଳଉଚି। ଆ ସକାଳୁ ଜଲ୍ଦୀ ଉଠିକି କଲେଜ ଯାଉଛି ପୁଣି। ଆଠଟାରୁ ଆଠଟାରୁ ହୁଁ। ବାହା ମାନେ ମତେ ଗାଧେଇ ବାଧେଇ ବାହାରିବାକୁ ପଡୁଛି ତାପରେ ପୁଣି ନଅଟା କେତୋରେ ବସ୍ ରହିଛି ସେଥିରୁ ପୁଣି ବସ୍ ଜାଗାକୁ ବି ଚାଲିକି ଯିବାକୁ ପଡୁଚି। ଏମିତି ଆଉ କେବେ କେବେ ଭାଇ ମୋର ଏବେ ଅଛି ଆସିଚି ଛୁଟିରେ। ସିଏ ଛାଡି ଦଉଚି ବେଳେ ବେଳେ।
ପାଖ ତ ବସ୍ ତ ଯାଉଛି ଆଜିକାଲି ସବୁଠିକି ସବୁ ସୁବିଧା ହେଇଗଲାଣି। ତାପରେ ନିଜେ ଫୋନ ଧରୁଛନ୍ତି ମାନେ ତ କିଛି ଅସୁବିଧା ନାଇଁ ସୁବିଧା ଅସୁବିଧା କଣ ହେଲା? ଆଁ ରା ତା ଭଲ ରାସ୍ତା ଥିବ ଯଦି ଆରାମରେ ଯିବା ଆସିବା ସୁବିଧା ହେଇଯାଉଥିବ ଆଉ।
ହଁ। ସେୟା ଆଉ।
ହୁଁ।
ହଁ ଆଜି ରାତିରେ କଣ ଖାଇବା କରିବେ କଣ କହିଲେ?
ବୋଇଲେ ରାତି ଖାଇବା କିଛି ଏମିତି ଭାବିନି ସକାଳ ବହୁତ ଗୁରେ ରହିଯାଇଚି। ତେଣୁ ଯଦି ଭା ତ କରିବି ତା ଆଉ ବେଶ କିଛି ନାହିଁ ଆଳୁ ବାଇଗଣ ଚଟଣି ଟିକେ କରିଦେବି ସଇଲା। ଆଉ ଯଦି ଭାତ ନ କରିବି ରୁଟି କରିବି ତାହେଲେ ତରକାରୀ ହିଁ ବନେଇବାକୁ ପଡିବ କାରଣ ସେ ଡାଲି କଦଳୀ ଭଜା ତ ରୁଟି ଖାଇହବନି।
ହଁ ରୁଟି ପାଇଁ ଟିକେ ଅଲଗା କରିବାକୁ ପଡେ।
ଅଲଗା କିନ୍ତୁ ଭାତ ତ ଏବେ ଆଜିକାଲି ଘରେ ସବୁ ଭାତ ଖାଇବାକୁ ମଗୁଛନ୍ତି ମତେ ବି ଭାତ ରାତିିରେ ଭଲ ଲାଗେ। ମତେ ଭଲ ଲାଗିନି ଭାତ କଲେ କେତେ ଆଇ କରିବାକୁ ପଡିବ ଡାଲି ଖ ଭଜା ଟିକେ ଖ ପୁଣି ସାଇଡ ଯାହାଲ ଟିକେ ଚଟୀ ପଟେଇନି କର। ତିନିଟା କର କିନ୍ତୁ ଏମିତି ରୁଟି କଲେ ଅଟା ଟିକେ ଏ ଯୋଉ ରୁଟି ହେଲା ତରକାରୀ ଟିକେ କି ଡାଲମା ଟିକେ କଣ ହେଇଗଲା।
ହଁ ରୁଟି ତ ଡାଲମାଂ ସହିତ ତ ହେଇଯିବ ଆରମତି ଖାଇ ହେଇଯିବ ରୁଟି ଡାଲମାସ
ହଁ। ମ ଦ ତ ରାତିରେ ଘରେ ଟିକେ ବେଶୀ ଭାତ ଆଗ ରୁଟି ସବୁବେଳେ ଖାଉଛନ୍ତି ଭାତ ଖୋଜୁଛନ୍ତି। ମତେ ଭଲ ଲାଗେ। କିନ୍ତୁ ମୁଁ କଣ ମୁଁ ଆଡଜଷ୍ଟ କରିଦେବି କି ଭାତ ହେଲା ଆଳୁଟା ସିଝେଇ ଦେଇକି ତାକୁ ଆଳୁ ଚଟଣି କରିଦେବି। ସେ ବି ଗରମ ଭାତ ଖାଇଦେବ କିନ୍ତୁ ପୁଅ ପିଲା ଲୋକ ସହି ସେତିକି ଚଳିବନି ତାଙ୍କର ଆଉ ଟିକେ ଯାହାହେଲେ ଦ କାନା ଆଉ ଅଧିକା କରିବାକୁ ପଡେ ବୋଲି ମୁଁ ବେଶୀ ମଙ୍ଗେନି। ନଥିଲା ମୁଁ ଭାତ କରିଦିଏ।
ହଁ ଆମର ବି ସେୟା ବାବାଙ୍କର ବି, ବାବାଙ୍କର ବି ପସନ୍ଦ ଭାତ ତେଣେ ଭାତ ଟିକେ ହବ। ଭାତ ସହିତ ପୁଣି କଣ ଟିକେ ହବ। ସେଇୟା ହେଲେ ହିଁ ପସନ୍ଦ।
ତରକାରୀ ପୁଣି ତା ସାଙ୍ଗେ ଭଜା ଟିକେ
ହଁ।
ତରକାରୀ ନହେଲେ ଆଉ ତହଣ୍ଟିିକି ଗଳିବନି ନା, ଗୋଟେ ଜାଗାକୁ କେମିତି ହାତ ଯିବ, ଆମ ଘର ଲୋ ଏଟେ ଯାକକୁ କଣ ଖାଲି ହାତ ଦଉଥିବ, ତରକାରୀ ଭଜା ଏପଟ ହଇପଟ ହେଇଥିବ ଏଠିକି ହାତ ଏଠିକି ହାତ
ହଁ ସେୟ ଆଉ।
ଆଉ ଖୋଜିଲେ ଯିଏ କରୁଛି ସେ ଜାଣିଥିବ କଷ୍ଟ ଟା।
ହଁ। କରିବି ଯିଏ ଖାଇବା ଲୋକ ତ ଖାଲି ଖାଇଦେବେ, କରିବା ଲୋକକୁ ଅଧିକ ପରିଶ୍ରମ।
ହଁ।
ହଉ ମୁଁ ରଖୁଛି।
ହଁ ହଁ।